ହ୍ୟାଲୋ
ହଁ ଆସିଛି ବୟସ ମୋର ଆଉ ହୁଁ କଣ କରୁଛ?
କିଛି ନାହିଁ ଏଠି ହଷ୍ଟେଲରେ ଅଛି ଆ ତମେ
ମୁଁ ଏଇଠିକେ ଘରେ ଥିଲି ଆଉ ଖାଇବା ପାଇଁ ବଢା ବଢି ଚାଲିଛି ତ ମୁଁ ଏମିତି ଟିକେ ବାହାରିି ସମୟ ଟିକେ ବାହାରି ପଡ଼ିଲ ମତେ କଲ କରିଦେଲି ଆ
ଆଚ୍ଛା ଏବେ କଣ ପଢାପଢି କଣ ଚାଲିୁଛି ଏବେ?
ପଢାପଢି ଏବେ ତ କିଛି ନାହିଁ ମୁଁ ଆର ବର୍ଷ ମୋର ସରିଲା ପ୍ଲସ୍ ଥ୍ରୀ ସରିଲା । ମା ଆଇଟି କରୁଥିଲି । ଆଉ ଅମ୍ବିକା କିଛିଣ୍ଟସ ଟା ଦେଇଛି କିଛି ରେଜେଲତ ବାହାରିଲେ ପକେଇବି ଆଉ
ଆଛା ରକ ନାଇଠ ଲ ବିି ତମେ?
କଣ? ହଁ କଣ ହେଇଛି?
ମୁଁ କହିଲି ଡ୍ରପ୍ ନେଇଥିଲ କି?
ହଁ ନା ନା ଡ୍ରପ୍ ନଥିଲା ମୁଁ ଇଅର କାମ କରୁଥିଲି ଗୋଟେ କମ୍ପାନୀରେ ଥିଲି ଭୁବନେଶର ବିଷରେ ହେଲା ନା ନାଇଁ ପ୍ଲସ୍ ଥ୍ରୀ ପରେ ନା ଆଇ
ଆଚ୍ଛା ଆଚ୍ଛା ।
ଗ କମ୍ପାନୀ ତା ହଁାନରେ ମୋରାକ୍ଇ ନା ଯଉ ତୁମର ସରିଗଲା ଟାଇମ୍ ପିରିୟଡ଼ ସରିଗଲା ତ ମୁଁ ପଳେଇ ଆସିଲି ଆଉ
ଆଛା ।
ହୁଁ
ଏବେ ପିଜି ଏକ୍ଜାମ ନେଇଛୁ ତ ମୁଁ ଏବେ ଆଛା। ମୁଁ ଏ ବି ଉତ୍କଳ ରେ କରୁଛି ପିଜି କରୁଛି।
ଉତ୍କଳରେ ହୁଁ ହୁଁ କୋଉଥିରେ?
ଜିଓଲୋଜି ରେ କରୁଛି ପିଜି କରୁଛି।
ଜିଓଲୋଜି ହଁ ମାନେ ଯୋଉ ଭୂ ବିଜ୍ଞାନରେ ତ।
ହଁ ହଁ।
ଅ ହ ଆଛା। କେତେ ମାନେ କେତେ ନଉଛି ରିଆଙ୍କ?
ହ ରିଆଙ୍କ ମାନେ ବୁଝିପାରିଲିନି।
ଯୋଉ ଦୁଇ ହଜାର ପଚିଶରେ ଆଡମିନ କରିଥିବ। ହଁ ପଚିଶ ରେ ତାହେଲେ ପଚିଶରେ ଯଦି ଆଡମିନ କରିିବ ତାହଲେ ତମର ସ୍କୋର ଅନୁସାରେ ରାଆଙ୍କ ବାହାରୁଥିବ ନା?
ହ୍ୟାଲୋ।
ହଁ ମୁଁ କହିଲି ତମେ ଯୋଉ ପଚିଶ ରେ ଆଡମିସନ କରିଛ। କୋର ଅନୁସାରେ ରିଆଙ୍କ ବାହାରିଥିବ ହଁ ମୁଁ ସେୟଆ କହୁଛି।
ଅ ସେମିତି। ତ ମୁଁ ସ୍ପୋର୍ଟ ରେ ଆସିଥିଲି ରିଆଙ୍କ ତଥାପି ଥାର୍ଟିନ୍ ଥିଲା। କିନ୍ତୁ ଏସ୍ ପିସ୍ଟି ଗାଷ୍ଟ କ ସେମାନେ ସିଟ୍ ରିଜର୍ଭେସନ୍ ହେଇଯାଉଛି। ହ୍ୟାଲୋ ତଥାପି ମାନେ ଲୋଏସ ତଥାପି ନେଇ ଛି ଅଶୀ ଭଳିଆ ନେଇଛି ଆଉ।
ଓହୋ ଆଚ୍ଛା ଆଛା କେତେ ତମର ଶହେ ମାର୍କ ର ଏକ୍ଜାମ ଟି?
ହଁ।
ଓହୋ ଆଗରୁ ତମର ଥିଲା କି ଯୋଉ ନେଗେଟିଭ ମାର୍କିଂ ଥିଲା ଆର ବର୍ଷ?
ହଁ ମର୍କିଂ ଥିଲା।
ଓ ହୋ ଆଚ୍ଛା। ନେଗେଟିଭ ମାର୍କିଂ ଆମର ମୁ ଭାବିଲି ବୋଧେ ଏଇ ବର୍ଷ ଇଣ୍ଟ୍ରୋଡ୍ୟୁସ ହେଇଛି ନୂଆ ନେଗେଟିଭ ମାର୍କିଂ।
ନାଇଁ ନାଇଁ ଆମ ବର୍ଷ ବି ଥିଲା ନେଗଟିଭ ମାର୍କିଙ୍ଗ ଥିଲା। ନହେଲେ ଆଗରୁ କୋଶ୍ଚି ଅସି ଥିଲା। କୋଶ୍ଚିନ୍ ସହେ କରିଦେଇକି ନେଗେଟିଭ୍ ମାର୍କିଂ ଆଡ଼ କରିଦେଇଛନ୍ତି।
ହୁଁ ହୁଁ ମୁଁ ସେ ଦେଖୁଥିଲି ମୁଁ କୋଉ ବର୍ଷର ଗୋଟେ କୋସ୍ଚିନ ଟା ଦେଖୁଥିଲି ତା ଦେହରେ ଅଶୀ ମାର୍କ ଥିଲା ତା ଦେହରେ ନେଗେଟିଭ ମାର୍କିଂ ନଥ
ହଁ ହଁ।
ମୁଁ ଭାବିଲି ବୋଧେ ଏଇ ବର୍ଷ ବୋଧେ ନୂଆ ଇଣ୍ଟ୍ରଡ୍ୟୁସ୍ ହେଇଚି ସେୟଟା।
ଆର ବର୍ଷଠୁ ଲାଗୁ ହେଇଛି ମାନେ ଆମ ଇଅର୍ ଠୁ ଲାଗି ଲାଗୁ ହେଇଯାଇଛି।
ଓହୋ ହେତେବେଳେଭଲ ପାଠ ପଢା ପଢି।
ହଁ ଉତ୍କଳ ଓଡିଶାରେ ତ ମାନେ ଉତ୍କଳର ସବୁଠାରୁ ମାନେ ମୁ ଜଣ ପାଠ ପଢା ଟା ଭଲ ଅଛି କିନ୍ତୁ କ୍ୟାପ୍ସସ ହେଲେ କି ଅଲଗା କୌଣସି ଇଭେଣ୍ଟ ହେଲେ ଏସବୁରେ ମାନେ ପୁରା ଖରାପ ଆଉ।
ଓ ହଁ ମୁଁ ସେଠି ପକେଇଛି ମୁଁ ପକେଇଛି କଣ ମାନେ ମୁଁ ଭାବିଛି ସେଠି ଏମ ବିଏ ଏମ ସିଏ କରିବି ବୋଲିକା। ହୁଁ।
ଏମ ବି ଏ ଏମ ସି ଏ ପାଇଁ ଭଲ ଅଛି ମାନ ତାଙ୍କ ଡିପାର୍ଟମେଣ୍ଟ ଭଲ ଅଛି ନା। ତାଙ୍କ ତାଙ୍କର କ୍ୟାମ୍ପସ ବି ଭଲ ସବୁ ମାନେ ତାଙ୍କ ଏଇଟା ଭଲ।
ଓହୋ ଆଉ ଜେନେରାଲ ଡିପାର୍ଟମେଣ୍ଟ ର ନାହିଁ ନା କଣ?
ନା।
ଓହୋ ଆଚ୍ଛା। କେତେ ମୋର ତ ମୁଁ ଦେଇଥିଲି କେତେ ମୋର ନିହାତି ଶହେରୁ ଚାଳିଶ କି ପଚାଶ ପାଖା ପାଖି ରହିବ ବୋଧେ।
କଣ, ହେଇଛି କଣ କହିଲ?
ଥର ଯୋଉ ଦେଇଥିଲି ଏଜାମ ଟା ସେପିଟିର ମରେ ଚାଳିଶରୁ ପଚାଶ ପାଖାପାଖି ରହିବା ବୋଧେ ନହେଲେ କଣ ଉତ୍କଳ ହବ ନା ସେମିତି କିଛି ଠିକ ନାହିଁ ହାଲୋ ହାଲୋ ହଲୋ ହାଲୋ ମୁଁ ଭୟସ ଆସୁଛି
ହାଲୋ
ହଁ ମୋ ବୟସ ଆସଚିଟି ହାଲୋ ହାଲୋ ହଁ ମୁଁ ଭଏସ ଆସୁଛି ମ ଶ ନେଟୱାର୍କ ଆସୁନ ମୋର ତ ନେଟୱାର୍ ଠିକ ଅଛି
ଏଠି ନେଟୱାର୍କ ଟିକେ ଅପଡାଉନ୍ ହେଉଛି ପ୍ରାୟ
ଓ ଟେ ବାହହାରଲେ ଆସୁନ ଟିକେ
ହଁ ମୁଁ ବାହାରେ ହିଁ ଅଛି କିନ୍ତୁ ନେଟୱାର୍କ କେମିତି ଅପାଉ ହଉଛି ବର୍ଷା ପାଇଁ ଅପଡେଟ୍ ହଉଛି
ଓହୋ ଭୁବନେଶ୍ୱର୍ ହି ଏମତି ହଉଛି
ଭୁବନେଶ୍ରର ଉତ୍କଳ ୟୁନିଭର୍ସିଟି ଗୋଟେ ଏରିଆରେ ଆଉ ବା କି ସବୁ ଅଲଗା ଏରିଆ, ମାନେ ସିଏ ଗୋଟେ ପୁରା ଗୋଟେ ଟାଇପ ର
ହୁଁ ହୁଁ ଆଚଛା ମୁଁ କହିଲି କି ମୋର ଥିଲା ଯୋଉ ଏଇ ଯୋଉ ଏଜାମ ଏବେ ଦେଇଛି ହେଲା ଶହେ ର ଚାଳିଶ ରୁ ପଚାଶ ଭିତ ଆସିପାରେ ହେଲା ଉତ୍କଳ ହବ ନା ହବନି
ହଁ ହେଇଯିବ ଆରାମସେ ହବ କଟଅପ୍ ଆକଚୁଆଲି ବହୁତ କମ ଯାଉଛି କାହିଁକି ନା ଆମ ଟାଇମରେ ଯୋଉ ଏକ୍ଜାମ ହେଇଥିଲା ମାନେ ଫାଷ୍ଟ ଯୋଉ ମାଇନସ୍ ମାର୍କିଂ ଯେହେତୁ ଆଡ୍ କରିଥିଲେ କଣ କରି ପ୍ରିଭିସ୍ ୁ ପକେଇ ଦେଇଥିଲେ, ତ ସେଥିପାଇଁ ଆମ କଟକ ଟା ହେଇ ଆସିଗଲା
ଓହୋ ଆଚ୍ଛା
ସବୁ ଯା କୋତ୍ସିନ୍ ଶହେ ଶହେରୁ ନିହାତି ଅଶୀଟା ଉପରେ କୋଶ୍ଚିନ ଥିଲା ପ୍ରିଭିଅସ୍ ଇୟର ର ତ ସେଥିପାଇଁ, ହଁ ପୁରୁରା ସେ ବିି ଦେଇଇଥିଲେ ମାନେ ପାଞ୍ଚ ଛଅ ବର୍ଷର କୋଶ୍ଚିନ୍ ପୁରା ଛେପ ଦେଇଥିଲେ ତ ସେଥିପାଇଁ କଟପ ଟିକେ ହେଇଆସିବ ନହେଲେ ତାପରେ ଠୁ ଏଇ ବର୍ଷର ବି ଯୋଉ ପିଲା ଏଜାମ ଦେଇଛନ୍ତି ତାଙ୍କର ବି ବହୁତ କୋତ୍ସିନ ହାର୍ଡ ଅଛି କଟ୍ଟଭୂତ କମ ଯାଇଛି, ପଛା ସେଠିକି ଭଳିେଇଆ ଯିବ କଟକ
ନାଇଁ ପଚାଶ ଷାଠିଏ ତ ଏଭେନ୍ସ ହେଇଯାଉଛି ବୋଧେ ଉତ୍କଳଟା ହଁ ଉତ୍କଳ ଟା ଟିକେ କମ ଯାଉଛି ସ୍ପଟ ହଁ, ଫିପ୍ଥ ସିଲେସନ ପଯ୍ୟନ୍ତ ଯାଉଛି ଆଉ ଯୋଉ ମୁଁ କହୁଥିଲି କି କଣ କହିଲା ଉତ୍କଳରେ ମାନେ କଣ କେତେ କୋର୍ସ ଫି କେତେ ବ ନଉଛନ୍ତି
ଅ ଏମ ବିି ଏ ରେ
ନାଇ ନାଇଁ ଦମର ଅଛି ଠିକ ଅଛି
ଆମର ତ ନେଇଛନ୍ତି ଫାନେ ଫାଷ୍ଟ ଇୟର ପାଇଁ ତ ନେଇ ଜମାରୁ ସାଢେ ଚାରି ହଜାର ନେଇଛନ୍ତି ତ ରି ଆଡମିସନ କ ଆଉ ଟିକେ କମିଯିବ ଆଉ
ଓହୋ ଆଚ୍ଛା ହଷ୍ଟେଲ ଦେଇଛନ ନା ଦେଇନ ତମେ ବାହାର ପିଲ ହଷ୍ଟେଲରେ ରହିବ ଓହୋ ତମେ ହଷ୍ଟେଲରେ ରହୁଛ, ହଁ ମୁଁ କହିଲି ତମେ ହେ ଟେଲ ରେ ରହୁଛ? ଟେଲଫି କେତେ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ ମଙ୍ଗଲ ତୋ ହଷ୍ଟେଲ ଫି କେତେ?
ମଉସସ୍
ହଁ ଆସଚି ଆସୁଚି।
ହୁଁ ମୁଁ କହିଲି ହଷ୍ଟେଲ ଫିସ୍ ଛଅ ହଜାର ରହୁଚି। ଛଅ ହଜାରରୁ ହଁ ବର୍ଷକୁ।
ଓହୋ ତା ପରେ ଖାଇବା ପିଇବା?
ଖାଇବା ପିଇବା ସେଇଥିରେ ଆଡ ଥାଏ। କିନ୍ତୁ ଯେହେତୁ କ୍ୟାଣ୍ଟିନ୍ ସବୁ ବନ୍ଦ ଅଛି। ତ ତା ଥିରୁ ଦୁଇ ହଜାର ରିଟର୍ନ ପଳି ଆସେ। ଆ ମୁଁ ସେଥିପାଇଁ ବାହାର ରୁ ଏମିତି ଅଡର୍ କରି ଖାଉଚୁ ଆଉ ବାହାର କାଣ୍ଟିନ୍ ସବୁ। ଏଇଠି ରାଜନୀତି ପଲିଟିକ୍ସ ବହୁତ ସେଥିପାଇଁ।
ମାନେ ମାନେ କେବେଠୁ ବନ୍ଦ ହେଲାଣି ନା ଏବେ ଅବିକା ବନ୍ଦ ହେଇଚି?
ନାଇଁ ହେଇ ବହୁତ ଆଗରୁ ବନ୍ଦ ଅଛି। ତା ପରେ ନେଷ୍ଟ ଇୟର ଟା ଟିକେ ଯୋଉ ବି ଗୋଟେ ଦିଟା କ୍ୟାଣ୍ଟିନ ଚାଲିଥିଲ୍ ଲା ଗମେଣ୍ଟ କରିକି ଟିକେ ବନ୍ଦ କରିଚି।
ଓହୋ ଅସୁବିଧା ତାହେଲେ ଆଉ ନା? ଆଚ୍ଛା ପ୍ରପ୍ ଫେସ୍ନାଲ କୋର୍ସେସ୍ ପାଇଁ ବୋଧେ ନାହିଁ ମୁଁ ଭାବୁଚି କେଁ ଯୋଉ ହଷ୍ଟେଲ ନଥିବ।
ହଁ ଅଛି ନା ତାଙ୍କର ଅଲଗା ଗୋଟେ ହଷ୍ଟେଲ ଅଛି।
ଅଛି ପ୍ରଫେସନାଲ ପିଲାଙ୍କ ପାଇଁ? ଓହୋ ନାଇଁ ରେଭେନ୍ସାରେ ଅଫର ହୁଏ ନା ଆଉ ରେଭେନ୍ସା ରେ ତ ଆମେ ବ ମାନେ ଆମେ ଯୋଉ କରୁଥିଲୁ। ମେଁ ଆଇ କେମ୍ କରୁଥିଲୁ ଯୋଉ ଆମ ପାଇଁ ଦେଉନଥିଲା ହଷ୍ଟେଲ। ଆମକୁ ବାହାରେ ରହିଆକୁ ପଡୁଥିଲା ମେସ୍ କରିକି। ହୁଁ ଯଦି ଗମେଣ୍ଟ ହଷ୍ଟେଲ ମିଳିଯାନ୍ତା। ତାହେଲେ ଟିଏ ଶସ୍ତାରେ ହେଇଯାନ୍ତା ଆମ ପାଇଁ।
ହଁ ଆରାମ ସେ ହେଇଯାନ୍ତା ପୁରା ବହୁତ କମ୍ ରେ ହବ।
ହୁଁ ଆଉ କଣ ଖାଇଚ କଣ ଆଜି?
ମୁଁ ସେଇ ସକାଳେ ଖାଇଥିଲି ଟିଫିନ୍ ଖାଇଥିଲି ପୁରୀ ଖାଇଥିଲି। ଆଉ ଆଳୁ ଚପ୍ ଖାଇଥିଲି ଆଉ। ତମେ?
ଓହୋ ମୁଁ ସକାଳୁ ଖାଇଚି ରୁଟି ଆଉ ସନ୍ତୁଳା ଖାଇଥିଲି।
ଭଲ।
ଆସିନି କି?
ହଁ ମିଲ୍ ଆସିନି ଅର୍ଡର ହେଇଚି ଆସିନି ଏପର୍ଯ୍ୟନ୍ତ। ସାଢ଼େ ଦିଟା ଭଳିଆ ହେଇଯିବ ଆସିଲା ବେଳକୁ ଆଉ। ହଁ ବହୁତ ଲେଟ ରେ ଦଉଚ।
ଓହୋ କେତେ କଣ ମାନେ କଣ ରହୁଚି। ମାନେ ବିରିୟାନି ଫିରିୟାନ୍ ରହୁଚି ନା ରହୁନି ଏ ଗୋ।
ନା ବିରିୟାନୀ କିଛି ରହୁନି। ବିରିୟାନୀ ଯଦି ତମେ ମଗେଇବାର୍ ଥିବ ତାହେଲେ ତୁମେ ଅଲଗା ମଗେଇବ।
ହଁ ଜମାଟ କି ସ୍ଵିଗି ରୁ।
ବାସ ନାଇଁ ଜୋମାଟୋ ସ୍ଵିଗି ନାଇଁ ଏଇଠି ଗୋଟେ ଢବା ଟାଇପର ଗୋଟେ ଅଛି। ଶ୍ରୀକ୍ଷେତ୍ର ବୋଲି ଏ ଭିଏସେସ୍ ନଗରରେ ତ ତାଙ୍କୁ କଲ୍ କଲେ। ସିଏ ଆଣିକି ଦେଇ ଦେଇ ଯାଉଚନ୍ତି ଆଉ। ସେ ହଷ୍ଟେଲ ରୁ ବି ଖାଇବା ମଗଉଚନ୍ତି ମିଲ ଟାଇପର୍ ମଗୁଚନ୍ତି। ଚାର୍ଟ ରେ ସେମିତି ନାହିଁ ବିରିୟାନୀ ପାଇଁ।
ନା ଭଲ ଭଲ ଆଇଟମ୍ ତାହେଲେ କଣ?
ମିଲ୍ ଦଉଚନ୍ତି ମାନେ ପଇଁଚାଳିଶ ରେ ପଚାଶରେ ଷାଠିଏ ରେ ଏଇ ଭଳିଆ ଏମ ଦଉଚନ୍ତି।
ଓ ହୋ ଆଚ୍ଛା ।
ତ ସେ ପ୍ରାଇସରେ ବିରିୟାନୀ ଦେଲେ ତାଙ୍କର ଲସ୍ ହଉ ମେ ବି ଆଉ ସେଥିପାଇଁ ହୁଏତ ଦଉନାହାନ୍ତି ଆଉ ।
ହୁଁ ହୁଁ କାଇଁ କଟକ ପାଖରେ ତ ଦଉଥିଲେ ସେମିତି କିଛି ନଥିଲା।
ତା ପାଖରେ ମୁଁ ବି ଶୁଣିଛି ଦଉଥିଲେ କିନ୍ତୁ ଏଠି ନାହିଁ ଏଥିରେ ପୁରା ପିଲା ଲୋକନାହାନ୍ତି । ନାହିଁ। ଅଲଗା କୋଉ ହୁଏତ କ୍ୟାଣ୍ଟିଁ ଇୟେ ରୁ ପିଲା ମଗଉଥାଇ ପାରନ୍ତି ମିଳିଥାଇ ପାରେ କିନ୍ତୁ ମୁଁ ଯୋଉ ଶୁଣିଛି ଯୋଉ ଦି ତିନି ଟା ତାଙ୍କ ଇୟେ ରୁ କିଏ ମଗଉନାହାନ୍ତି । ଯିଏ ମଗଉଛନ୍ତି ହାଇ ପ୍ରାଇସ ମେ ବି ଶହେ ଉପରେ ଏମିତି ପ୍ରାଇସ ନଉଛନ୍ତି ।
ଓହୋ ଆଚ୍ଛା । ଆ ପ୍ଲସ ଥ୍ରୀ କୋଉଠୁ କରିଥିଲ?
ପ୍ଲସ ଥ୍ରୀ ମୁଁ ସେଇ ସାଲେପୁରରେ କରିଥିଲି । ସାବିତ୍ରୀ ଦେବୀରେ କରୁଥିଲି । ମୁଁ ମେଡିକାଲ କୋଚିଂ ନଉଥିଲି ତ । ନାଇଁ ମୁଁ ମେଡିକାଲ କୋଚିଂ ନଉଥିଲି ତ । ତ ଗୋଟେ ଇୟର୍ ଡ୍ରପ କଲା ପରେ ମୁଁ ମୁଁ ନେକ୍ସଟ୍ ଇୟର ଟ୍ରାଏ କରିବି ବୋଲି କି କରିଦେଇଥିଲି । ମାନେ ସେମତି ଗୋଟେ ଜିୟୋଲଜୀ ଆଡମିସନ୍ କରିଦେଇ
ଓହୋ ଆଚ୍ଛା ଆଚ୍ଛା ।
ତାପରେ ମାଇଣ୍ଡ ମେକପ୍ କଲେ ଯେହେତୁ ମାନେ କରିବାର ନଥିଲା ।
ହୁଁ ହୁଁ । ହଉ ହଉ ହଉ ମୁଁ ଯାଉଛି ଖାଇବି ହେଲା ରଖୁଛି ।
ହ୍ୟାଲୋ ।
ହଁ‌, ମୁଁ କହିଲି ମୁଁ ଯାଉଛି ଖାଇବି ରଖୁଛି ।
ହଁ ହଁ ।
ହୁଁ ।